ହଁ କୁହ।
ହଁ, ହଁ, ବାଇସ ଗୁଡା ହେଇଚି।
ତ ସେଇ କଥା କହୁଥିଲେ କି ମତେ ବାଙ୍କ୍ ଏଇଟାରେ ଯୋଉ ସେଥିପାଇଁ ନେଇ ନଥିଲି ମତେ ହଉନଥିଲା ବୋଲି ତା ହ ବାୟଲୋଜି ନେଇଥିଲି ସେ ଆଇଟି ରଖି ପଢିଲେ ସେଥିପାଇଁ
ମାନେ ବାୟୋଲୋଜି ରେ ବଟନି ଟା ତମକୁ ବହୁତ କଷ୍ଟ ଲାଗେ।
ହ।
ହ୍ୟାଲୋ।
ହ୍ୟାଲୋ ମୋତେ ବଟାନୀ ବା ଟୋଟାଲି ବାୟଲୋରେ ହଁ ଟୋଟାଲି ଡରୋଥିଲି ସେଥିପାଇଁ
ଆଚଛା ବାୟୋଲୋଜୀ କୁ ଡରୁଚ ତାହେଲେ ନା।
ହଁ ମୁଁ ସେଥିପାଇ ନେଇ ନଥିଲି। ଓ ବାକି ତାପରେ ଯେତିକି ବେଶିକ ବେଶିକ ଜାଣିବା କଥା। ତ ସେତିକି ସାଙ୍ଗମାନଙ୍କ ସହିତ ଡିସକସ କରିକି ହଁ ଜାଣି ଯାଇଛି।
ଓ ଏତିକି ପଢ଼ି ବହୁତ୍ ସାଙ୍ଗ ସେତେବେଳେ ବାୟୋଲୋଜୀ ନେଇଥିଲେ ଏବେବୁ ବିଟେକ କମ୍ପ୍ୟୁଟର ସାଇନ୍ସ ରେ ପଢୁଛନ୍ତି।
ସେଇଆଉ।
ମାନେ ତାହଲେ ଆଇଟି ତମକୁ ବହୁତ ପସନ୍ଦ ଆସିଲା।
ହୁଁଁ।
ଆଚ୍ଛା ଆଛା।
ଆଉ ଘରେ କଣ ନା କି ଛୋଟ ଲାପଟପ୍ ଘରିକା ବି ରହିଲା। ତ କାମ ହେଇକା ହୁଏ ଲପଟପ ଥାଏ ମତେ ଲପଟପ ଦେଖାଇବାକୁ ଦେ ଭାଇ ଲପଟପ
ତ ସେ ଲାପଟପ୍ ଶିଖେଇଦିଏ ମତେ ଲାପଟପ୍ ରେ ଭଲ ବି ଲାଗିଲା ତ ଲାଗିଲା ମତେ ତ କମ୍ପୁଟର ଲାଗେ ମୁଁ ସେମତି ଅ କରିକି ଖେଚୁଥିବି କିଛି ନା କିଛି ଗୋଟେ। ତ ସେଥିପାଇଁ ଗୋଟେ ଇଣ୍ଟଷ୍ଟ ଆସିଯାଇଛି ତ ତାପରେ କୋଡି ବି କରିନି। ଏଞ୍ଜୋଅୟ୍ ବି ଲାଗିଲା ଜିନିଷ ଟା ଚାଲିଲା ତାପରେ ଆଉ।
ଆଚଛା। କୋଡ଼ିଙ୍ଗ ଟା ଇଜି ମାନେ ତମକୁ ଇଜି ଲାଗେ।
କୋଡିଙ୍ଗ ମାନେ ବେସିକାଲି କହିବାକୁ ଗଲେ ଅଛି କଷ୍ଟ ବି ଅଛି ଯେମତି ଅ ଡାଟା ଷ୍ଟ୍ରକ୍ଚର୍ ଏଇଟ ଗୁଡାକ। ଏମତି ସେଗୁଡା ଅଛି କି ପ୍ରବ୍ଲେମ୍ ସଲଭିଂ ଷ୍ଟେଟମେଣ୍ଟ ଗୁଡାକ ବହୁତ ଖାନ୍ ସେଇଭଳିଆ ଟିକେ ପାଞ୍ଚ ଦସ୍ ମିନିଟ ମୁଣ୍ଡ ଲଗେଇ ତା କୁ ଟିକେ ପ୍ରବ୍ଲେଭ ସଲଭ କରିକି ବାକି ୱେବ୍ ଡେଭଲପିଂ ସାଇଟ ଟା ଯେତେବେଳେ ହବ ଡଲପମେଟ ସାଇଟଏ ସବୁ ଏ ତ ସେଇଟା ଇଜି ଲାଗେ।
ଆଚ୍ଛା।
ବେଶିକ ଆଉ।
ମାନେ ମୁଣ୍ଡ ବିନ୍ଧେନି ଏତେ ସବୁ କରଲା ବେଳେ।
ମୁଁ ଏ ମୁଁ ହଉଛି ଭାଇ ମାନେ ଏମ ଗୀତ ଲାଗିଥିବ ଗୀତ ଲାଗେ ସହିତ ମୁଁ ମୋ କାମ କରୁଥିବି ତ ହଁ ପର୍ଟ ପାଠ ନୁହଁ କୋଡିଂ ଟାକୁ ପାଠ ହିସାବରେ ନେଉ ଯେମିତି ଭିଡିଓ ଏଡିଟିଂ ଗୋଟେ ସ୍କିଲ। ତ କୋଡିଂକୁ ମୁଁ ସ୍କିଲ୍ ହିସାବରେ ନଉଛି ତ ସେଥିପାଇଁ ଏ ମତେ ବୋରିଙ୍ଗ ଲାଗୁନି। ତ ଯଦି ତ ଯେତେବେଳେ ଡିଏସେ ଯେତେବେଳେ କରେ ମାନେ ପ୍ରୋବ୍ଲେମ ସଲଭିଙ୍ଗ ଗୁଡା କରେ ଯେତେବେଳେ ଡିଏସେ ଡ଼ିଏସ ଟାଇମଟା କୁ ସେଠୁ ପାଠ ବୋଲି ଭାବେ ଅ ସେଇ ଜିନିଷ ଟା ବି ହୁଏ। ଯେମତି ମାନେ ଭିଡିଓ ଏଡିଟିଂ ମତେ ସ୍କିଲ୍ ଟାଇପ ର ଲାଗେ କୋଡିଙ୍ଗ ବି ଗୋଟେ ସ୍କିଲ୍ ଟାଇପ ର ଲାଗେ ତ ସେଇଥିପାଇଁ ଏତେ ତାକୁ ସେମତି ପଢୁଛି ବୋଲି ମତେ ସହଜ ଲାଗିଯାଉଛି।
ହେଟା ବି ଠିକ କଥା।
ହଁ ତ କଲେଜଟାକୁ କଣନା ଏଟା ପାଠ ହିସାବରେ ହିଁ ଦେଖଉଛି ମୋତେ ତ ସେଇଥିପାଇଁ ମୁଁ ମଣ୍ଡରେ ପଶିଲା ବେଳକୁ ହେଟା ଟର
ଅ ମାନେ କଲେଜରେ ଏତେ ଠିକ ରେ ହିଁ ମାନେ କେହି ବୁଝାନ୍ତିନି। ବୋରିଂ ହିଁ କରେଇ ଦିଅନ୍ତି।
ହୁଁ। ସେଇ ଜିନିଷ ତ ମତେ ବି ଏମିତି ପଚାରିଛି। କମ୍ପୁଟର ସାଇନ୍ସ ବିଟେନଉନୁ ମୁଁ କହିଲି ନାଇଁ ସେ କମ୍ପ୍ୟୁଟର ସାଇନ୍ସ ବିଟେକେ ଏ ନା ଅଲଗା କିଛି ବିଟେକେ ଯଦି କରିବ ଅଲଗା କିଛି ଟ୍ରେଡ୍ ରେ କରିଦେ ତ ସେଇଆ ତ କଥା।
ମାନେ ତମେ ପ୍ଲସ୍ ଟୁ ପରେ ବିଟେକ କରିଲ।
ଆଜ୍ଞା।
ଆଚ୍ଛା ଆଛା।
ଆଉ କିଛି କମ୍ପିଟିଟେଭ ଏକ୍ସାମ ଦେବା ପାଇଁ ଇଛା ନାହିଁ?
ନାଇଁ। ଆଉ ବି କିଛି ସେ ପ୍ଲାଣ୍ଟରେ ରଖିବେ କି ନାଇଁ ମୋର ଏଇଟା ହିଁ ପ୍ଲାନ ସେ କେମତି ମାନେ ତାର ସେପଟେ କୁଲ ଗୋଟେ ନାଇ ଆଉ ଗୋଟେ ଏପଟେ ଇଏରେ ଆଉ।
ହଁ ଭଲ।
ସବ ଲୋକମାନେ ରଖନ୍ତି ପ୍ଲାନ୍ ବି ରଖନ୍ତି କିନ୍ତୁ ମୁଁ ପ୍ଲାନ୍ ବି ରଖିକି ଚାଲିିବି ମୁଁ ପ୍ଲାନ୍ ଏ
ଆ ପ୍ଲାନ ଏରେ ହିଁ ସବୁ ଠିକଠାକ ଚାଲିଛି ଆଚ୍ଛା ଆଚ୍ଛା।
ପ୍ଲାନ ଏରେ ବି ମୁଁ ସେଇଥିରେ ସେମିତି ବିଏ କରିବାକୁ ବି ଚାହିଁବିନି କି ତାଙ୍କୁ କିଛି କରିବା ପାଇଁ ତ ଯେମିତି ଚାଲିଛି ଭଲ ଚାଲିଛି ଅଧିକ କୋଡିଂ ଲାଇନରେ ନହେଲା ନନ୍ କୋଡିଂ ଲାଇନ ରେ ଯିବି ନ କୋଡ଼ିଂ ଲାଇନ ହେଲେ ପ୍ରଡକ୍ଟ ମ୍ୟାନେଜର ବି ଅଛି କନସୋଲଟାଣ୍ଟ ବି ଅଛି ତା ଦେହରେ ବି ବହୁତ୍ ତାଦେହରେ କଣ ଯେତିକି ଟାଇମ ମୁଁ ଘରୁ ଆସି ମିଟିଂ ବି କରିପାରିବି ଜଷ୍ଟ ମିଟିଂ ରେ କଣ କେମିତି ପ୍ରୋଜେକ୍ଟ ହବ କେମିତି କଣ ହବ କେମତି ଏ ସବୁ ଜିନିଷ ଉପରେ ସେଗୁଡାକୁ ବି କହିବି। ତ ବାକି ଏଇ ଜିନିଷ ଯଦି କୋଡିଂ ଲାଇନ ନ ମିଳିଲା ମତେ ୟୁଆଇସ ଡିଜାଇନ ବି ଜଣା। ତ ତା ଦେହରେ ବି ଭଲ ପଇସା ଅଛି ତା ଦେହରେ ବି ମୁଁ କରିପାରିବି। ଅଛି ନଲେଜ୍ ଅଛି ସ୍କିଲ୍ ବି ଅଛି କେଉଠି ବି ହେଲେ। ଆଉ ସେ ଜିନିଷ। ହଁ ଆପଣ ଏମିତି ହବି କଣ ଏମତି
ହବି ମତଲବ୍ ମାନେ ଅ ହବି ତ ସେମିତି ବେଶିକାଲି କିଛି ପଟିକୁଲାର୍ ନାହିଁ ବଟ୍ ମୁଁ ଯେତେବେଳେ ଫ୍ରି ଥାଏ। ମୁଁ କେତେଟା ଷ୍ଟୋରି ବୁକ୍ସ ପଢେ ନ ନାଇ ମୁଁ ମୋ ନିଜ ବଟ୍ନି ବୁକ୍ ହିଁ ପଢେ। ନହେଲେ ଛାତଉପୁରକୁ ଯାଇ ସେ ଗ ଛପତ୍ର ଏଇ ମାନଙ୍କ ସହିତ ଦେଖେ କଣ ଅଛି କଣ ନାଇଁ। ମାନେ ପାଠ ସହିତ ତାକୁ ରିଲେଟ୍ କରିକି ଜାଣେ। ପ୍ରାକ୍ଟିକାଲ ଟାଇପ୍ ର ସେମିତି ବସି କରେ ଆଉ।
ବଟନି ଷ୍ଟୁଡେଣ୍ଟ ଆଉ ଥୋଡି ନା ଆମର ଆଉ ତ ତମ କମ୍ପ୍ୟୁଟର ସାଇନ୍ସ ଭଳି କିଛି କାମ ନାହିଁ ନା ଏଇ ଗଛ ଗଛ ସହିତ ବି ଯାହା କରିବ।
ଓ ହୋଉ। ତ ସେଇ ଜିନିଷ ମତେ କମ୍ପୁଟର ସାଇନ୍ସ କରିଛ ତମେ ତାପରେ ଏଠି ହଁ ଆଉ ହଁ। ମଝିରେ କିଛିନଥିଲା ତ ସେଠୁ ଲାଷ୍ଟକୁ ପାଣି ମାରିଦେଲି ଯେତେବେଳେ ସାଙ୍ଗମାନଙ୍କ ସହିତ ସେଇଠୁ କାଲି ଆପଣ ଯେତେବେଳେ ମେସେଜ ସେତେବେଳେ ମୁଁ ଜିମ୍ ରେ ହିଁ ଥିଲି ତ
ଆଛା।
ତ ସେଥିପାଇଁ ଆଉ ବାକି ସେଇଥିପାଇଁ ଖାଇବା ଆସିକି ସେଠୁ ଆସିକି ବନେଇଲୁ। ତ ହେଲା ରାତି ତାପରେ ଆଉ ଜଣେ ସାଙ୍ଗକୁ ମୋର ଜଣେ କଲ୍ କଲି। ମୁଁ କହିଲି ହଉ ଠିକ୍ ଅଛି କଥା ହେଇଯାଏ ତାପରେ କାଲିକି ଏକ୍ଜାମ ସାଇଲା ପରେ ହେଲେ କଥାବାର୍ତ୍ତା ହେବି ଆଉ ତାପରେ କାଲି ରାତିରେ ବି ନେ ୱାର୍କ୍ ବି ସ୍ଲୋ ରହିଥିଲା ସର୍ଭର୍ ଇସ୍ୟୁ ପାଇଁ ତ। କଲ୍ ବି ଯାଉନଥିଲା ଗୋଟେ କଲ୍ କରିସାରିଚି ତାପରେ ସର୍ଭର୍ ଇସ୍ୟୁ ଷ୍ଟାର୍ଟ ହେଲା। ଥାଉ ଏଇଟା ରାତିରେ ବି କଲ୍ କରିବା ଟା ଵି ସମ୍ଭବ ନୁହେଁ। ଆଛା।
ତ ଘର ଲୋକଙ୍କୁ ଫୋନ୍ କରି କଥା ହେଇ ସାରିଲଣି ନା ନାଇଁ।
ହଁଁ ମୁଁ ଘର ଲୋକକୁ ଯେତେବେଳେ ମୁଁ ଖାଇବାକୁ ବନଉଥିଲି ସେତେବେଳେ ଘରଲୋକଙ୍କ ସହ କଥା ହେଇଯାଇଥିଲି।
ଆଛା ଆଛା କଣ କରୁଥିଲେ ସମସ୍ତେ?
ଗୋଟେ ତ ବର୍ଷା ହଉଛି ମାମା ସେପଟେ ଭାଉଜଙ୍କ ସହିତ ମିଶିକି ରୋଷେଇ କରୁଥିଲେ। ଆଉ ବାପା ସେପଟେ ବସି ନ୍ୟୁଜ ଦେଖୁଥିଲେ ଆଉ ଜେଜେମା ସେଠି ବାପାଙ୍କ ପାଖରେ ବସିକି ନ୍ୟୁଜ ବାପା ଜେଜେମା ବସିକି ନ୍ୟୁଜ ଦେଖୁଥିଲେ। ଆଉ ଭାଇନାଙ୍କ ର ବି ଆଜି
ଜେଜେମା ତ ତୁମ ସହିତ ବହୁତ ମାନେ ମଜାମସ୍ତି କରୁଥିବେ।
ହଁ ହଁ।
ଆଛା।
ତ ମୁଁ ସାନ ବି ଘରେ ତ ସମସ୍ତଙ୍କର ଭଲ।
ଆଛା ଓହୋ। ଆଉ ତମକୁ ମାନେ ଫେଷ୍ଟିଭାଲରେ କୋଉଟା ବେଶୀ ଭଲ ଲାଗେ?
ଆଗେ କଟକିଆ ପଚାରୁଚ ତ ମାନେ ଏଇଟା ହିଁ ଭଲ ଲାଗିବ ତ ଦୁର୍ଗା ପୂଜା।
ଓହୋ। ଆଛା ଆଛା ମତଲବ୍ ହୋଲି ଦିୱାଲି ଏଗୁଡା କିଛି ଭଲ ଲାଗେନି।
ନାଇଁ ନାଇଁ ସେଲିବ୍ରେଟ ତ ସବୁ କରେ କିନ୍ତୁ ସେମିତି କିଛି ଭଲ ନାଇଁ ସ୍ପେସିପିକ ନାଇଁ। କିଛି ଯାହା ବି ହେଲେ କିନ୍ତୁ ସବୁଠୁ ଭଲ ଲାଗିବ ମତେ ଦଶରା ଟାଇମ ମୁଁ ସେତେବେଳେ ଗ୍ରୋଥ ଟାଇମ ଟା
ଆଛା ହଁ ହଁ ରାଇଟ୍ ରାଇଟ୍ ଠିକ୍ ଠିକ୍ ଠିକ୍ ହଁ। ଓ ଗ୍ରୋଥ ଟାଇମ୍ ବୋଲି ସେଇଟାକୁ ବି ବେଶୀ ପ୍ରୀଫର ଦିଆହଉଛି ଆଉ ଆଛା ଆଛା।
ଆଛି ଯିବ।
ଆଉ କଲେଜରେ କେତେ ମାନେ ସାର୍ କି ମ୍ୟାମଙ୍କ ଠାରୁ ଗାଳି ଶୁଣିଛ ନା ନାଇଁ?
ନାଇଁ ନାଇଁ ମୋ ଏଚୋଡି ସହିତ ମୋର ଟିକେ ବୋତ ଟିକେ ଖରାପ ଅଛି। ଖରାପ ନାଇଁ ଏମିତି ହୁଏ ଆଉ ଏଚଡିଙ୍କ ସହିତ ମୋର ପଡେନା ଆଉ।
ଓହୋ ହୋ ନାଇଁକି ସେ ସାର୍ ବହୁତ ରାଗି?
ନା ନା ସିଏ ଆଉଟ ଅଫ୍ ଷ୍ଟେଟ୍ ର ମୁଁ କ ପ୍ରାୟ ଡିରେକ୍ଟର ଅ ଏଚଡି। ଆଉ କେତେଜଣ ନୂଆ ଟିଚର ରହିଛନ୍ତି ତ ଏମିତି ସବୁ ଆଉଟ୍ ଅଫ୍ ଷ୍ଟେଟ୍ ର। ତ ମାନେ ଲାଇଟ ସାଉଥ ଇଣ୍ଡିଆନ ସାଇଟ୍ ତ ମୋ ଏଚୋଡି ଯିଏ ସେ କଣ ହେଲାନା ମତେ ଏମିତି ଥରେ ଖ ମାନେ ଖରା ଦିନ ମତେ ସେକେଣ୍ଡ ଇୟର ବେଳେ ମ କହିଲେ ଯା ଲାପଟପ୍ ନେଇକି ଆସିବୁ ରୁମ୍ ରୁ କ୍ୟାମ୍ପସ ଭିତରେ ରହୁଛିଲି ମତେ କହିଲେ ମୁଁ କିଲି ସାର୍ ଚାର୍ଜ ନାଇଁ ପ୍ରିଭିୟସ ଡେରେ ମୁଁ କଣ ନା ଇଏ କରଥିଲି। ଯୋଉ ଦିଆଥିଲା ପ୍ରୋଜେକ୍ଟ କରିବାକୁ ତ ମୁଁ କରିକି ରଖି ଦେଇଥିଲି ଆପ ଟପ୍ ଲାଇନ୍ ବି ନଥିଲା ରୁମ୍ ରେ ତ ମୁଁ ଚାର୍ଜ ବି ବସେଇନି ହ ଚନି ଡିଜେ କେବଳ କନେସନ ହେଇଛି କଲେଜ ଗୁଡାକୁ ହଷ୍ଟେଲ ରୁମ୍ କୁ ଡିଜି କନେକସ ନାହଁ ତ ସେଥିପାଇଁ ମୁଁ କହିଲି ନାଇଁ ତର ତ ବସେଇନି ଚାର୍ଜ ନାଁ ତୁ ଆଣ ମୁଁ ଦେଖିବି। ହିନ୍ଦି ରେ କହୁଛନ୍ତି। ତୁ ଆଣ ମୁଁ ଦେଖିବି ମୁକହିଲି ହଉ ଠିକ ମୁଁ ନେଇ ଆସୁଛି ମୁଁ ଆଣିଲା ପରେ ଯେମିତି କହିଲି ଦେଖନ୍ତୁ ଚାର୍ଜ ନାହିଁ। ନା ମୁଁ ବା ଜାଣିଛୁ ଚାର୍ଜ ନାହିଁ ତୁ ଆଣି ଖାଲି ଖୋଲିିକି ଏଠି ବସିବା ପାଇଁ ତତେକହିଲି ଆଣିବା ପାଇଁ। ମାନେ
ମାନେ ପୁରା ଅଯଥାରେ ଟାଇମ ୱଷ୍ଟ ଅଯଥାରେ କାମ କରାଇଲେ।
ପୁରା ଖରା ରହୁଛି ମାନେ କେବେ କହିଲ ମାର୍ଚ୍ଚ ମାସ ଖରା ବେଳେ ମତେ ଗୋଟେ ବେଳେ ମତେ ପଠଉଛନ୍ତି ରୁମକୁୁ ଯାଇକି ଗୋଟେ ନା? ସାଢେ ବାରଟା ବେଳେ ମତେ କହୁଛନ୍ତି ଯାଇଁକି ରୁମ ରୁ ନେଇକି ଆସ ଲ୍ୟାପଟପ୍। ପୁଣି ଗୋଟେ ବେଳେ ଛୁଟି ହବ କଲେଜ ଅଧଘଣ୍ଟା ପାଇଁ କଣ କରିଥାନ୍ତ? ଘଣ୍ଟେ କ୍ଲାସ ରେ ଅଧ ଘଣ୍ଟା ପାଇଁ ଆଉ ସାର୍ କହିଲେ ଅ ସିଏ ସେ ମଝିରେ ମଝିରେ ପଢେଇଲା ବେଳେ ତ ପ୍ରୋଜେକ୍ଟରେ ପଢା ହୁଏ ମୋ ଫୋନରେ କନେ ଫୋନରେ ରିମୋଟ ଅଛି ତ ମୁଁ ଫୋନୋଟ ପ୍ରୋଜେକ୍ଟ ବନ୍ଦ କରିଦବି ୟା ଭିତରେ ସିଏ ଭାବନ୍ତି କଣ ନା? ପ୍ରୋଜେକ୍ଟ ଯାହେଲେ କଲେଜରେ ପ୍ରୋଜେକ୍ଟ ବନ୍ଦ ହେବା ବହୁତ ପୁରୁଣା ପ୍ରୋଜେକ୍ଟ ଗୋଟା ଲାଗେ। ସେ ଭାବନ୍ତି ଟେକ୍ନିକାଲ ଇସୁ ପାଇଁ କଟି ଯାଇଛି ମୁଁ ବହୁତ ଥର ଏମିତି କରିଛି। ଅ ହ ଅ ଗୋଟେ ଡିଫିକଲ୍ ବ୍ୟାଣ୍ଡ ଜିନିଷ ବିହେବିୟର।
ଭାଇ ତାହେଲେ ରାଗ ଅଛି ନା?
ହଁ ରାଗ ନାଇଁ ସେଟା ଏମତି ଗୋଟେ ଇଏ ଟାଇପ୍ ର। ମଜାକ ମଜାକ ଦୋସ୍ତି ଆଉ ରାଗ କଲେ ରାଗ ନାଁ ମୁଁ ବି ତାଙ୍କର କଣ କିଛି କରିପାରିବି ନା ସେ ମୋର କିଛି କରିପାରିବେ ତ ଜିନିଷ ହଉଛି ସେଇଆ।
ହଁ ଠିକ୍ କଥା।
ତାରେ ରାଗି କିଛି ଲାଭ ବି ନାଇଁ ଛି ଯେତେଳେ ଟାଇମ୍
ଆଚ୍ଛା ହଉ ତାହେଲେ ଠିକ ଅଛି।
ଆଜ୍ଞା ହଁ।
ହଉ।
ରଖନ୍ତୁ।